ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ କୁହନ୍ତୁ?
ମ୍ୟାଡ଼ାମ କଣ କହୁଛନ୍ତି?
କିଛି ନାଇଁ ଏମିତି ବସିଥିଲି। ଆପଣ କଣ କରୁଛନ୍ତି?
ହଁ ମୁଁ ବି ଏମିତି ହିଁ ବାସ ତ ଆଉ ଆଉ ଗରମ କେମିତି ଖାଇବା ପିଇବା କଣ?
କୁହନ୍ତୁନି ଏପଟେ ଗରମ କଥା ଆଉ ପଶ୍ଚିମ ଓଡିଶାରେ ଏବେ ତ ଗରମ ପ୍ରବଳ ବଢିଛି। ଓ ଆପଣଙ୍କ ଆଡେ କେମିତି ଗରମ ହଉଛି?
ହଁ କୁହନ୍ତୁନି ଆପଣଙ୍କର ପଶ୍ଚିମ ଓଡିଶା ସେଇଥିପାଇଁ କହୁଛନ୍ତି। ମାନେ ଆମର ଏପ ପଟେ ମଧ୍ୟ ଓଡିଶା କହିକି ମଧ୍ୟ କନ୍ଧମାଳ ଡିଷ୍ଟ୍ରିକ୍ ରେ ଫୁଲ ଗରମ ହଉଛି ଗରମର ଯେମିତି ଅଭାବ ନାହିଁ।
ଏବେ ପୁରା ସାରା ଓଡ଼ିଆ ସାରେ ତାପମାତ୍ରା ବୋହୁତ୍ ପରିମାଣରେ ବଢ଼ିଯାଇଚି।
ହୁଁ ବୋହୁତ ପରିମାଣରେ ଚାଳିଶ୍ ଡ଼ିଗ୍ରୀ ଉପରେ ରହୁଛି ଡ଼େଲି ଆଉ। କଣ କରିବା ଆଉ ରୋଷେଇ ସରିଲାଣି ଆପଣଙ୍କର?
ହଁ ଅଧା ସାରିଛି ସାରିବି ହେଇ ଗରମତେ ରୋଷେଇ କରିବା ଅଛି ବହୁତ କଷ୍ ଟ କର କାମ ହେଇଯାଉଛି। ରୋଷ୍ ରୋଷେଇ ଘରେ ପଶିଲା ବେଳକୁ ଏଇ ଝାଳନାଳ ହେଇକି ବାହାରି ଯିବାକୁ ପଡ଼ୁଛି।
ଆଉ କେମିତି କଣ ଗରମରୁୁ ଆପଣ କେତେ ଥର କଁ ମାନେ ଫ୍ରିଜ୍ ପାଣି ଫୁଲ ୟୁଜ୍ କରୁଛନ୍ତି ନା କେମିତି କଣ କରୁଛନ୍ତି?
ହଁ ଗରମ ରହୁ ହିଁ କରିବା ପାଇଁ ଫ୍ରିଜ୍ ତ ନିହାତି ଦରକାର ନହେଲେ ରହି ହଉନି ଫ୍ରିଜ୍। ପାଣି ବିନା କୁଲର୍ ଫୁଲର୍ ଚଳେଇବାକୁ ପଡ଼ୁଛି। କିନ୍ତୁ ଏଇ ବର୍ଷ ଟିକେ ଅଧିକ ତାପମାତ୍ରା ବଢ଼ିଚି ଲାଗୁଛି ପୂର୍ ପୂର୍ବ ବର୍ଷ ଅପେକ୍ଷା।
ନିହାତି ଏଇ ବର୍ଷ ଯୋଉ ଏଥର ମାନେ ଯୁ ଦ୍ଧ ଟା ହେଇଗଲା ମଧ୍ୟ ଏସରେ ଯୋଉ ଯୁଦ୍ଧ ଟା ହେଇଯାଇଚି ମାନେ କଣ କହିଲେ ସେଇଟାର ହିଁ ଅଧିକ ପ୍ରଭାବଟା ପଡ଼ିଯାଇଚି ଏଥର ତା ସହିତ ପୁଣି ଯେମିତି ଦିନକୁ ଦିନ ଲୋକ ସଂଖ୍ୟା ବଢ଼ିବାରେ ଲାଗିଚନ୍ତି
ହଁ
ତ ନିହାତି ସେମାନଙ୍କୁ ବି ଘର ଦରକାର ହବ ଘର ଦରକାର ହେଲେ ପୁଣି ତାଙ୍କ ସହିତ ଜାଗା ଆସିବ କୋଉଠୁ ତ ସେମାନେ ବାଧ୍ୟ ହେଇ ଜଙ୍ଗଲକୁ କା ଟିକି ହିଁ ରହିବେ ନା ତ ଗଛ ଗୁଡ଼ିକ ଏମତି ସବୁ ହୁଁ ଗଛ ଗୁଡ଼ିକ ଏମିତି କାଟିବା ଯୋଗୁ ଦିନକୁ ଦିନ ଗରମ ଟା ବି ବଢ଼ି ବଢ଼ି ଯାଉଚି।
ହୁଁ।
ତ କଣ କରିବା?
ଜନସଂଖ୍ୟା ବଢ଼ିବା ଦ୍ଵାରା ଲୋକ ଅନାବଶ୍ୟକୀୟ ଭାବରେ ବି ଗଛ ପଛ କାଟିକିରି ଘରେ ତିଆରି କରିବାରେ ଲାଗୁଛନ୍ତି, ଯାହା ଦ୍ୱାରା ବଢ଼ୁଛି ତାପମାତ୍ରା କାରଣ କାର୍ବନ ଡାଇଅକ୍ସାଇଡ଼ ର ଲେ ଲେବେଲ୍ ଟା ବଢ଼ି ଯାଉଚି।
ହୁଁ ହୁଁ ନିହାତି। ପୁଣି ସେମାନଙ୍କ ସହିତ ଦିନକୁ ଦିନ ଜନସଂଖ୍ୟା ବଢ଼ିବା ସହିତ ଗାଡ଼ି ମଟର ଯାନ ବାହାନ ସଂଖ୍ୟା ବି ବଢ଼ି ଯାଉଛି। ତ ତାର ବିି ହଁ।
ତ ପ୍ରଦୂଷଣର ମାତ୍ରା ବଳୁଚି ଯୋଉ ଗ୍ୟାସ୍ ଆଣୁଚି।
ହଁ ତାର ବି ସେମିତି ହେଇଗଲେ। ଗରମ ଟା ଦିନକୁ ଦିନ ବଢ଼ିଯାଉଚି ଏପଟେ ଅ ମାନେ ଅମ୍ଳଜାନ ଟା କମି କମି ଯାଉଚି, ଅଙ୍ଗାରକାମ୍ଳ ବଢ଼ି ବଢ଼ି ଯାଉଚି।
ହୁଁ।
ତ ଗରମ ଟା ବି ସେଇ ଲେବୁଲ୍ ରେ ବଢ଼ୁଛି, ପୁଣି ଗରମ ବଢ଼ିଲେ କଣ ଖାଲି ହେଉଚି, ତା ସହିତ ଆମ ସ ଆମକୁ ମଧ୍ୟ ବିଭିନ୍ନ ପ୍ରକାର ରୋଗ ହେଇଯାଉଚି।
ହୁଁ ନିହାତି।
କଣ?
ଅଂଶୁଘାତରେ ହୁ ବୋହୁତ୍ ଜଣ ଏବେ ପୀଡ଼ିତ ଅଛନ୍ତି ବୋହୁ ଜଣ ମୃତ୍ୟୁର ବି ଖବର ମିଳିଲାଣି ସେ ଅଂଶୁଘା ତ ରେ କାରଣ ପଚାଶ୍ ଡ଼ିଗ୍ରୀ ପାଖାପାଖି ଆସିବା ସହଜ କଥା ନୁହେଁ କେବେବି ଏତେ ତାପମା ଏଥିରେ ବଢ଼ିବି ବାହରକୁ ବାହାରିବା କଷ୍ଟକର ହେଇଯାଉଚି।
ସେୟା ଆଉ କଣ ଭାବନ୍ତୁ ଏବେ ପଚାଶ ଡିଗ୍ରୀ ପାଖାପାଖି ହେଇଗଲାଣି। ଆଉ ଚଉବନ ପଞ୍ଚାବନ ହେଲା ବେଳକୁ ମାନେ ଅବସ୍ଥା ନଥିବ ସେତବେଳକୁ। ମାନେ ମଣିଷ କଣ ବଞ୍ଚିବ ଆଉ ଚଉବନ ପଞ୍ଚାବନ ଡିଗ୍ରୀ ମାନେ ଗରମ ହେଲା ବେଳକୁ।
ହଁ
ଆଉ ନଥିବ ମାନେ ଏଇରା ଯୋଉ ଧ୍ୱଂସର ମାନେ ସେଇଟା ହାଇଁ ମଣିଷ ଦ୍ଵାରା ହଉଛି ଯଦି ମଣିଷ ଯଦି ଚାହାନ୍ତା। ନିଜେ କିଛି କରିପାରନ୍ତା।
ପ୍ରଥମ ପ୍ରଥମ ଜିନିଷ ଆମେ ବୃକ୍ଷରୋପଣ ଅଧିକ କରିବା ଦରକାର୍।
ହୁଁ
ଆମେ ଯଦି ଚାହୁଁଛେ ଏ ତାପମାତ୍ର ରୁ ନିଜକୁ ଦୂରେଇ ରଖିବା ଗରମ ର ନିଜକୁ ଦୂରେଇ ରଖିବା। ତାହେଲେ ଆମକୁ ଯେମିତି ହେଲେବି ବୃକ୍ଷରୋପଣ କରିବାକୁ ପଡ଼ିବ। ଆଉ ଆମେ ବିଲ୍ଡିଂ ବାଡ଼େଇକିରି ଆମେ ଯଦି କହିବା ଆମେ ଏସି ଚଲେଇକି ନିଜକୁ ଥଣ୍ଡା ରଖିବା ହେଇପାରିବାନି
କିଛି ହେଇନି
ହୁଁ ଏମିତି କରି କରି ଆମେ କେମିତି କରିବା? ଏହା ଦ୍ୱାରା ଆମର ଯୋଉ ଓଜନ୍ ଲେୟର୍ ବି ଅଛି। ଯିଏକି ଆମକୁ ସନ ର ଅଲଟ୍ରାଭାଉଲେଟ ରେ ରୁ ବଞ୍ଚଉଛି ତା ସେଇଟା ବି ଆସ୍ତେ ଆସ୍ତେ କ୍ଷୟ ହବାରେ ଲାଗିଲାଣି। ଏହାକୁ ବି ଲୋକମାନେ ବୁଝି ପାରୁନାହାନ୍ତି। ବିଭିନ୍ୟ ପ୍ରକାର ଫାକ୍ଟ୍ରି ତିଆରି କରୁଛନ୍ତି। ଅନାବଶ୍ୟକ ଭାବରେ ବୃକ୍ଷ ବୃକ୍ଷ କାଟିବାରେ ଲାଗୁଛନ୍ତି। ବହୁତ୍ ପରିମାଣରେ ଯାନବାହାନ ରେ ବି ବ୍ୟବହାର କଲେଣି ଯ କି ଅନାବଶ୍ୟକ ଯଦି ଆମେ କିଛି ପାଖକୁ ଯାଉଛେ ଚାଲିକି ଯିବା। ନହେଲେ ସାଇକେଲ ବ୍ୟବହାର କରିବା। କିନ୍ତୁ ଆଜି ଲୋକମାନେ ପାଖକୁ ଗଲେବି ଯାନବାହାନର। ବ୍ୟବହାର କରୁଛନ୍ତି ଯାହା ଦ୍ଵାରା କଣ ଆମ ଶରୀରରୁ ବି କିଛି ୟେ ହଉନି ବାୟାମ ଫାୟାମ ହୋଉନି।
କିଛି କିଛି ନାହିଁ ମାନେ ଅ ମାନେ ତା ବଦଳରେ ଆମକୁ ଅବେରି ଆମେ ବହୁତ ଲେଜି ହେଇଗଲେ। ଯାହାଦ୍ୱାରାକି ଅଳସୁଆ ହେବା ଦ୍ୱାରା ଆମକୁ ବିଭିନ୍ନ ପ୍ରକାର ପୁଣି ରୋଗ ମାଡ଼ି ଆସୁଛି। ଯେମିତି ଆଗରୁ ଆପଣ ଦେଖିବେ ଯେ ବହୁତ ବର୍ଷ ଧରିକି ମାନେ ମାନେ ବୃଦ୍ଧ ବ୍ୟକ୍ତି ଗୁଡ଼ାକ ସ ସତୁରୀ, ଅଶିଏ ବର୍ଷ, ନବେ ବର୍ଷ ପର୍ଯ୍ୟନ୍ତ ବି ଏବେ ମାନେ ରହିପାରୁଥିଲେ ବଞ୍ଚିପାରୁଥିଲେ। କିନ୍ତୁ ଏବେ ଦେଖୁନାହାନ୍ତି କୋଡ଼ିଏ, ତିରିଶ୍ ବର୍ଷ ହେଲାବେଳକୁ ମାନେ ଅତ୍ୟଧିକ ତିରିଶ୍, ପଇଁତିରିଶ୍ ହେଲା ବେଳକୁ ଜଣଙ୍କୁ ବି ଗୋଟେ ରୋଗ ବାହାରି ଯାଉଚି। କିଛି ନା କିଛି ଯଉଟା ପାଇଁ ସେ କିଛି କରିପାରୁନି। ଅତି ଅଧିକ ହେଲେ ଜଣେ ପଚାଶ ବର୍ଷ ପରେ ବି ବଞ୍ଚିବାଟା ମାନେ ଏତେ ସମ୍ଭବ ହେଇପାରୁନି।
ବାୟୁରେ ହିଁ ପ୍ରଦୂଷଣ ବଢିଲାଣି।
ନିହାତି। ବାୟୁ ରେ ପ୍ରଦୂଷଣ ଆମ ଖାଦ୍ୟରେ ମାନେ ବିଷାକ୍ତ ସବୁ ଜିନିଷ ଏମିତି ଖାଇ କେତେ ଦିନ ସର୍ଭାଇଭ କରିପାରିବା ଏଇଠି।
ଆଜିକାଲି ପଢିବାର ଗ୍ରୀଷ୍ମ ପ୍ରବାହ ପଢିଗଲା ମୁଖ୍ୟ କାରଣ ବି ହିଁ ମଣିଷ।
ସେହା ଆମେ କିବଳ କିନ୍ତୁ ଯୋଉ ଯେମିତି ଅଛି ଏମିତି କିଛି ସମାଧାନ ମାନେ ପ୍ର ସମ ସେ ନାହିଁ ଯୋଉଟାରେ କି ସମାଧାନ ନାହିଁ ସେମିତିବି ଅଛି କିନ୍ତୁ, ଆମେ ସେଇଟା କରିପାରନ୍ତେ ତାର ସମଧାନ ଯଦି ଆମେ ଯେତିକି ଗଛ କାଟୁଛନ୍ତି ଆମେ ରହିବା ପରେ ଆମେ କିଛି ନହେଲେ ବି କିଛି ଲୋକ ରହିବେ ନାହିଁ ଆମେ ବାଡି ବଗିଚା ବି ଯୋଉମାନଙ୍କର ଅଛି କି ରାସ୍ତା ସାଇଡ ରେ ଆମେ ଯେତିକି ଜଣକା ଯଦି ଗୋଟଏ କି ଦୁଇଟି ଲେଖାଏ ଗଛ ଲଗେଇବା ତ କିଛି ନହେଲେ ଆମ ଭାରତ କଥା ଦେଖନ୍ତୁ ଶହେ ପଇଁଚାଳିଶ କୋଟି ଲୋକ ଅଛନ୍ତି। ତ ଜଣେ ଯଦି ଗୋଟ ଗୋଟେ ଗୋଟେ ଗଛ ଲଗେଇବ ପ୍ରଥମେ ଆମର ଶହେ ପଇଁଚାଳିଶ କୋଟି ଗଛ ହେଇଯାଇଥିବ। ତ ତାଠୁ ଆମକୁ ବହୁତ ବେନିଫିଟ ମିଳିଯିବ। କିନ୍ତୁ ଆମ ଲୋକମାନେ ହିଁ ସେତିକି ନିଜେ ହିଁ ସଚେତନତା ହଉନାହାନ୍ତି।
ସଚେତନ ହଉ ନାହାନ୍ତି ଆଉ ସେମାନେ ଏମିତି ପ୍ରକୃତି ଏତେ ସୁନ୍ଦର ଥାଉ ଯେ ତାହାକୁ ଧ୍ଵଂସ କରିବାରେ ମଣିଷ କୌଣସି କସର ଛାଡିନି।
ନା।
ପ୍ରକୃତି ବିନା ଆମେ ମଣିଷ ବିନା ପ୍ରକୃତି ବଞ୍ଚିଯିବ। କିନ୍ତୁ, ପ୍ରକୃତି ବିନା ମଣିଷ ବଞ୍ଚି ପାରିବନି। ଏଇଟା ମଣିଷ ବୁଝିପାରେନି।
ସେଇଆ ସେମାନେ ଭାବୁଛନ୍ତି କଣ ନା ହଁ ଗରମ ତ ହେଲା ଆମେ ତ ବିଲଡିଙ୍ଗ କରିଦେଲୁ ବଡ ବଡ ଘର କରିଦେଲୁ। ଏ ସିି ଆଣିକି ଲଗେଇଦବା। କିନ୍ତୁ ସେଇ ଏ ସ ସେଇଟା ଯେ ନିଜ ଦେହ ପାଇଁ କେତେ ଖରାପ ସେମାନେ ଏ ସିି ଚଲେଇବା ଦ୍ଵାରା ଆଉ କେତେ ଜଣ ତ ବାହାରେ ସେମାନଙ୍କର ମାନେ ଇଫେକ୍ଟ ଟା ପଡୁଛି ତ ସେଇଟା ସେମାନେ ବୁଝି ବୁଝିବା ଦରକାର କିନ୍ତୁ ସେଇଟା ବୁଝି ପାରୁନାହାନ୍ତି। କଣ କରିବା ଆଜିକାର ଶିକ୍ଷିତ ସମାଜରେ ଏଇଟା ବୁଝିବା ଦରକାର ଟିକେ ସମସ୍ତେ।
ଶିକ୍ଷିତ ସମାଜରେ ଅଶିକ୍ଷିତ କ କାର୍ଯ୍ୟ ହୋଇଥାଏ ତ
ସେଇଆ ସେଇ ସେମତି ହଉଛି ଆଉ। କଣ ଗରମ ଯୋଉ ଟାଇପ ର ଏବେ ହେଲାଣି।
ହୁଁ।
ମାନେ ଆଉ ବେଶୀ ସମୟ ଲାଗିବନି ଏବେ ଆମେ ଶୁଣିବାକୁ ପାଉଛନ୍ତି ଆପଣ କହୁଛନ୍ତି ପଶ୍ଚିମ ଓଡିଶାରେ ଯୋଉ ଟାଇପ ର ଆପଣଙ୍କର ଗରମ ହଉଛି ସେପଟେ ଆପଣଙ୍କ ପାଖରେ ଝାରସୁଗୁଡା, ଟିଟିଲାଗଡ଼ ସେପଟ ଯୋଉ ଅଛି ମାନେ ଶୁଣିବାକୁ ମିଳୁଛି ଯେ ଯେ ନ୍ୟୁଜରେ ଅଠଚାଳିଶ ଡିଗ୍ରୀ ପର୍ଯ୍ୟନ୍ତ ବି ପଳେଇଲାଣି ଗରମ।
ହଁ ନିହାତି ନିହାତି ବାହାରକୁ ବାହାରିବା କଷ୍ଟକର ହେଇଯାଉଛି।
ସେଇଆ। ଭାବନ୍ତୁ ଆଉ ଆମକୁ ତେପନ, ଚଉବନ ଡିଗ୍ରୀ ପାଇଁ ଆମକୁ କେତେ ସମୟ ଲାଗିବ। ବେଶୀ ନାହିଁ ସମୟ ତ ତାପରେ କଣ ମଣିଷ ବଞ୍ଚିବ ତେପନ, ଚଉବନ ହେଲା ବେଳେ।
ଦିନକୁ ଦିନ ଏ ତାପମାତ୍ରା ବଢିଯିବ। ଯଦି ଏ ବର୍ଷ ଏତିକି ହେଇଛି ତାହେଲେ ଆର ବର୍ଷ ତାର ଆହୁରି ବଢିବ ଏଇଟା ମଣିଷ ଜାଣିବା ଦରକାର।
ହଁ ସେଇଭଳିଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ତ ଆମେ ଯଦି ଚାହିଁବା ବି ମାନେ ଯେମିତି ଏବେ ଆମେ ପେଟ୍ରୋଲ ରେ ଆମେ ଚଲଉଛନ୍ତି କି ଡିଜେଲ ରେ ଗାଡି ଚଲାଉଛନ୍ତି ମଟର ଯାନ ବ୍ୟବହାର କରୁଛନ୍ତି ତ ଆମେ ସେଟାକୁ ଆମେ ଇଲେକ୍ଟ୍ରିକ କରିପାରିବା ଯୋଉଟା ଦ୍ଵାରା କି ଆମକୁ କୁ ମାନେ ବାୟୁମଣ୍ଡଳକୁୁ ବି ବେଶୀ ପ୍ରଭାବ ପଡିବନି କି ମଣିଷ ତ ସମାଜକୁୁ ବି ମାନେ ନା ତ କିଛି ଶ୍ଵାସ ରୋଗ କି? କି ମାନେ ଫୁସଫୁସ ଜନିତ କିଛି ରୋଗର ମଧ୍ୟ ପ୍ରଭାବିତ ହେବାରୁ ମଧ୍ୟ ଆମେ ବଞ୍ଚିପାରିବା।
ହୁଁ।
ପୁଣି ତା ସହିତ ଯଦି ଆପଣ ଦେଖିବେ ଯେ ନାଇଁ ଆମର ସବୁଠୁ ବଡ ଅ ମାନେ ଭଲ ସୁବିଧା ଜିନିଷ ହଉଛି ଏ ସୋଲାର ଲାଇଟ୍ ୟୁଜ୍ କରିବା ଟା
ହୁଁ ହୁଁ।
ଲୋକ ଆଜିକାଲି ସୌରଶକ୍ତି କୁ ବ୍ୟବହାର କରି ବହୁତ କିଛି କରିପାରୁଛନ୍ତି।
ହୁଁ ସୌରଶକ୍ତି ବି ବହୁତ ବିଦ୍ୟୁତ ର ଇଏ ବଢେଇ ଦଉଛି ପରିମାଣଟା ଯେତିକି ଆମର ବିଲ୍ ଆସେ ସେଇ ସୌରଶକ୍ତି ଯଦି ଆମେ ପ୍ଲେଟ ୟୁଜ୍ କରିବା ତାର ତାର ବି କଷ୍ଟ ବି କମ ଆସିଥାଉଛି ଦାମ ବି କମ ଆସିଥାଉଛି ସେଇଟା ଗୋଟେ ଭଲ ଉପାୟ ଆଉ। ବ୍ୟ ବ୍ୟବହାର କରିବାର କାହିଁକିନା ସୌରଶକ୍ତି ଗୋଟେ ଏମିତି ଶକ୍ତି ଯୋଉଟା କେବେ ସରିବନି। ତାକୁ ଆମେ ବହୁତ ପରମାଣ ବ୍ୟବହାର କରିପାରିବା କିନ୍ତୁ ମଣିଷ ଏଇଟା ବୁଝୁନି।
ନା ସିଏ ଓଲଟା ମାନେ ଯେତେବେଳେ ଆମେ କୋଇଲା ଆ ବ୍ୟବହାର କରୁଛନ୍ତି କି କାଠ ଜାଳେଣୀ ବ୍ୟବହାର କରୁଛନ୍ତି ଏମିତିରେ କାଠ ବ୍ୟବହାର କରିବା ଦ୍ଵାରା କଣ କାଠକୁ କାଠ ଦରକାର ପାଇଁ ବୋଲି ଆମେ କାଠ ପାଇଁ ଗଛ ହାଣି ଦଉଛନ୍ତି।
ଆଜ୍ଞା।
ତ ଗଛ ହାଣିଲେ ଆମ ଦିନ ଦିନ ଗରମ ଟା ବାଧ୍ୟ ବଢିବ ତା ସହିତ ବର୍ଷା ଟା ବି ଆଉ ହବନି। ଗଛ ରହିଲେ ସିନା ବର୍ଷା ଟା ଟିକେ ଆମକୁ ମିଳନ୍ତା ତ ବର୍ଷା ବି ଆମର କମିଯାଉଛି। ତା ହିସାବରେ ତ ଦିନକୁ ଦିନ ମରୁଡିର ଅବସ୍ଥା ହିଁ ଆସିଯିବ ନା? ତ ଆମକୁ ନିହାତି ଭାବେ ପ୍ରଥମେ ଗଛ ଟା ହିଁ ଦରକାର କିନ୍ତୁ
ହୁଁ।
ଅ ସେଇଟା ଯଦି ମନୁଷ୍ୟ ସମାଜ ଦେଖିବ ନାହିଁ ଆମେ ସୌରଶକ୍ତିକୁ ବହୁଳ ମାତ୍ରାରେ ବ୍ୟବହାର କରିବା ଦ୍ଵାରା ସେମାନଙ୍କର ରୋଷେଇ ବି ହେଇଯାଆନ୍ତା। ଅ ମାନେ ଲାଇଟ ବି ମିଳିଯାଆନ୍ତା ବିଭିନ୍ନ ପ୍ରକାରର ମାନେ ଆଜିକାଲିିକା ମାନେ ଗାଡି ଗୁଡାକ ବି ବାହାରି ଗଲାଣି ଯୋଉଡ଼ା କି ବହୁତ କିଛି ମାନେ ସୁବିଧା ଆମକୁ ଦେଇପାରିବ। ସୌରଶକ୍ତିରୁ କିନ୍ତୁ ଦେଖନ୍ତୁ ନ୍ତୁ ମାନେ ମଣିଷ ସମଜ ପରା ସେଇ ଯାହା ଯେତେ ଶିକ୍ଷିତ ହେଲେ ମ ଧ୍ୟ ସେ ନିଜ ପ୍ରକୃତି ଛାଡିବନି।
ମଣିଷ ଯୋଉ ସମାଜ ଯେତେ ପର୍ଯ୍ୟନ୍ତ ଏମତି କଷ୍ଟ ପାଇଏନି ସେ କେବେ ବିି ଏ ସବୁ ଜିନିଷରୁ ମୁକୁଳିିବନି।
ମୁକ୍ତି ନାହିଁ ସେଇଆ ବା।
ସେଆ।
ବହୁତ କିଛି ହଉ ମ୍ୟାଡାମ ଆପଣଙ୍କ ସହିତ କଥା ହେଇକି ଖୁସି ଲାଗିଲା। ଆପଣଙ୍କର ବ୍ୟସ୍ତବହୁଳର ମାନେ ସମୟରୁ ଆମକୁ କିଛି ଦେଇଥିବାରୁ।
ହୁଁ ମତେ